ହ୍ୟାଲୋ ହ୍ୟାଲୋ
ଅ
କଣ କରୁଛ?
ଯାଇକି ଆସ ଯାଇକି ଆସ।
ନା ନା କୁହ।
ଡାକୁୁଥିଲେ କଣ ଚାର୍ଜ ବସେଆକୁ
ନାଇଁ ନାଇଁ ନାଇଁ ଲାପଟପ୍ ଟା କାଲିକି ଚାର୍ଜ ବସିଇ ଦବାକୁ କହିଲେ।
ଓକେ।
ହଁ ତମେ କଣ କରୁଛ? ମୁଁ ଶୋଇଛି ବା ଶୋଇଚ଼ି ଶୋଇଚ଼ିବା ହଁ ଖାଇ ସାରିଲାଣି ତମେ ଖାଇଛ ନା ଖାଇନ
ନା ମୁଁ ଖାଇନି ଖାଇଲି କେତେବେଳେ ମୁ ତ ବସିଛି ଆଉ ଆମର ରୁଟି ଭଜା ରୁଟି ହେଲେ ଖାଇବି ରୁଟି ଚାଲିଛି ପା
ରୁଟି କରଛିି ସମସ୍ତେ
ନାଇଁ ଭ ଭାଉଛ
ତମେ ଆଇନ
ନା
ତମର ବୟସ ହେଇନି
ନାବା ବୟସ ହୋଇନି
କେତେ ବୟସ
ତମେ ବାହା ହେଇ ଥା ଚଉଦଆ ଓ ହୋ
ମ୍ୟରଡ଼ ବିଥ ୱଆନ ଚାଇଲ୍ଡ
ହଁ ହୋ ହଉ ତାହେଲେ ରୋଷେଇ ବାସ ତ ଭଲ ଆସୁଥିବ
ନା ରୋଷେଇ ବସ ମୋର ସେ କରନ୍ତି
କିଏ କରନ୍ତି
ସିଏ
ହଉ ତମ ସ୍ୱାମୀ ତାହେଲେ ରୋଷେଇଆ।
ଆଜ୍ଞା।
ତମେ ତାହେଲେ ଅଫିସ କାମ କର ସେ ରୋଷେଇ ବାସ କରିଦିଅନ୍ତି।
ସେ ରୋଷେଇ ବାସ ଛୁଆ ସବୁ କରି ଦିଅନ୍ତି।
ଯାହା ହଉ କେତେ ବଢିଆ କଥା। ଏମିତିକା ଫେମିନିଜମ ଦରକାର।
ଆଜ୍ଞା।
ମୁଁ କହିଲି ଏମିତିକା ଫେମିନିଜମ୍ ଦରକାର।
ହଁ ବା ସେ କଣ କରିବେ ସେ ଘରେ ଅଛନ୍ତି ଛୁଆକୁ ସମ୍ଭାଳୁଛନ୍ତି ଘର ସବୁ ଅଛନ୍ତି।
ନାଇଁ ନାଇଁ ଠିକ କଥା ଭଲ କଥା। ବେଳେ ବେଳେ ତମେ ରୋଷେଇ କରନା ସବୁଦିନ ସିଏ।
ନା ମୁଁ ଖାଲି ଯାଏ ହେଲ୍ପ କରିବା ପାଇଁ ସେ କଟା ବଟା ସବୁ କର ଦିଅନ୍ତି ମୁଁ ଖାଲି ଘଣ୍ଟା ଘଣ୍ଟି କରେ
ଓ ତାହଲେ କଣ ଘ
ହୁଁ ହୁଁ।
ମୁ ରୋଷେଇ ଘରେ ଯାଇକି ବସେ ମୋ ସ୍ଵାମୀ କି ମୋରାଲ ସପୋର୍ଟ ଦବା ସ୍ୱାମୀ କୁହନ୍ତି କି ତମେ ମୋ ପାଖରେ ଥିଲେ ମୁଁ ଦୁନିଆର ସବୁ କିଛି କରିପାରିବି ମୁଁ ସେଥିପାଇଁ ତାଙ୍କ ପାଖରେ ଠିଆ ହୁଏ।
ବଢିଆ କଥା ବଢିଆ କଥା ବହୁତ ଭଲ। ଆଉ। ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ଭଲ ଅଛନ୍ତି ସମସ୍ତେ ଆଉ।
ଉୁଁ ହୁଁ ଝିଅ ତମର କଣ କରୁଛି?
ତମେ କେମିତି ଜାଣିଲ ମୋର ଝିଅ ଗୋଟେ ଛୁଆ ଟେ ମତେ ପଚାରିଲ ମୋର ବେବି ଗାର୍ଲ ନା ବଏ।
ମୁଁ ଜାଣିଛି ପା।
ଆଉ ହ ମ ଝିଅ ଏଠି ଖେଳୁଚି ବା।
କେତେ ବର୍ଷ ହେଲାଣି ଝିଅ କୁ?
ଝିଅକୁ ୱାନ ୟର।
ଭଲ କଥା ତାହଲେ ଆଉ।
ହୁଁ।
ଆଉ। ଝିଅ ଖାଇସାରିଲାଣି?
ହଁ ଝିଅ ଖାଇସାରିଲାଣି।
ଛୋଟ ପିଲା କଣ ଖାଇବାକୁ ଦଉଚ?
ସେ ଏବେ ଖାଉଛି ସେରଲାକ
ସେରଲାକ ଖାଉଛି ନା ଆଉ ଭାତ ଫାତ ଖାଇବା ଷ୍ଟାର୍ଟ କଲାଣି ନା କରିନି।
ସିଝା ଖାଉଛି। ଷ୍ଟାର୍ଟ କରିଛି।
ସିଜା ସିଝା ଟା କେମିତି ବନାନ୍ତି କେମିତି ବନଉଛ?
କିଛି ନାହିଁ। ଭଣ୍ଡା, ଗାଜର, ଆଳୁ, କଦଳୀ ଏଗୁଡ଼ା ସବୁ ପ୍ରେସର କୁକର୍ ପଟେ ଲୁଣ ପକେଇ କି ଗୁଟେ ସିଟି ମାର ଦେଇ ସିଝିହେଇଯିବ ସେଇରା ଖାଲି ଚକଟା ହେଇକି ତା ଭିତରୁ ସବୁ ସେତିକି ହାର୍ଡ ଜିନିଷ ଗୁଡାକ କଢ଼ା ହେଇକିରି ଖୁଆହଉଛି ତ।
ଓ ଏଇଟା ବି ତମେ କର ନା ସ୍ୱାମୀ କରିଦିଅନ୍ତି।
ସ୍ୱାମୀ ସବୁ କରିଦିଅନ୍ତି।
ଆଛା ହଉ ଭଲ ସ୍ୱାମୀ ତାହେଲେ ତମର
ଅଲ ଇନ ୱାନ ପା ଯା ଝିଅ ଶୋଇନି ଝିଅ ଶୋଇନି ମା ଶୋଇନି ଝିଅ କୁଆଡୁ ଶୋଇବ।
ଆଉ ତମ ସ୍ୱାମୀ
ସ୍ୱାମୀ ଅଛନ୍ତି ବସୁଛନ୍ତି ଏଠି କାମ କରୁ ସ୍ୱାମୀ
ଘର ଉପର ପୋଛା ପୁଛି କରୁଥିବେ ବୋଧେ
ନାଇଁ ନାଇଁ ତାଙ୍କ ଅଫିସ କାମ କରୁଛନ୍ତି।
କଣ ତମବା କହିଲ ସେ ଅଫିସ ଅଫିସ କିଛି ଯାଆନ୍ତିନି ଏଇଠି
ସେ କଣ ହାଉସ୍ ଏଜେଣ୍ଟ ସେ ୱାର୍କ ଫ୍ରମ ହୋମରେ ଅଛନ୍ତି ସେ ୱାର୍କ ଫ୍ରମ୍ ହୋମରେ ଅଛନ୍ତି।
ତାହେଲେ ସେ ଦିଟା ଜବ୍ କରିଛନ୍ତି ୱାର୍କ ଫ୍ରମ ହୋମ ଏପଟେ କମ୍ପାନୀ ର ପଇସା ଆଣୁଛନ୍ତି ଏପଟ ଏପଟ ସ୍ତ୍ରୀ କାମ କରୁଛନ୍ତି ଘର କାମ କରି ସେତେ ପଇସା ନୁଅନ୍ତି।
ଆଜ୍ଞା ଆଜ୍ଞା। ସ୍ତ୍ରୀ କାମ ନାହିଁ ଏଇଟା ଗୋଟେ ମ୍ୟୁଚୁଆଲ ଅଣ୍ଡରାଷ୍ଟାଣ୍ଡିଙ୍ଗ ସେମିତି କିଛି ନାହିଁ ଘର କାମ କରିବାର ଅଛି। କଲେ କଣ ସେ କଲେ
ହୁଁ
ଲେଖାହି ନା ସ୍ତ୍ରୀ ହିଁ ଖାଲି କରିବ
ନାଇଁ ନାଇଁ ସେ ତ ମୁଁ ବି ତ ଚାହୁଁଛି ମତେ ବି ସେମିତି କିଏ ମିଳୁ। ମୁଁ ତ ଅନେଇ ବଇଚି ଘର କାମ କରିବି ବୋଲି।
ସେଇ ଘର କାମ କରନ୍ତିଟ ଛୁଆ ବେଟର ରେ ସମ୍ଭାଳ। କରନ୍ତି ମୋଠୁ ତ ଛୁଆ ତା ମାଠୁ ଅଧିକ ତା ବାପାଙ୍କୁ ଭଲ ପାଉଛି ବାପା କୁ ଅଧିକ ଭଲପାଉଛି।
ଭଲ କଥା ଭଲ କଥା।
ହୁଁ ଆମେ ଗୋଟେ ଆମେ ଗୋଟେ ସାଇକେଲ କରୁଛୁ ତ ଇକୋ ସିଷ୍ଟମ ସାଇକେଲ ଟାଇପ ର କିମ ଛୁଆ ତା ବାପାକୁ ଭଲପାଇବ ତା ବାପା ତା ମାଆଙ୍କୁ ଭଲ ପାଉ ମା ଛୁଆକୁ ଭଲପାଇବ ଆମର ଗୋଟେ ଲଭ୍ ସାଇକଲ ଆମେ କରୁଛୁ
ହଉ ଭଗବାନ ତୁମକୁ ଭଲରେ ରଖନ୍ତୁ। ଏମିତି ଆଗକୁ ବଢିଚାଲ କୁହ।
ଆପଣ ଖୁସିରେ ରହିବେ ଶାନ୍ତିରେ ରହିବେ
ନା ନା ଆମ ଜୀବନରେ ଶାନ୍ତି ନାହିଁ ଛାଡ ସେ ସବୁ ଆଉ
ପୁଅପିଲାର ବାପା ମାଆ
ନାଇଁ ନାଇଁ ନାଇଁ ନାଇଁ ଆମର ସେ ସବୁ ଦକାର ନାହିଁ। ତମ ସାଇକେଲ ତମ ଲ ତମ ଲଭ ସାଇକେଲ ଦେଖି ମୁଁ ସେତିକିରେ ଖୁସି। ଆଉ ମୋର କିଛି ଦରକାର ନାହିଁ ଛାଡ ସେ ସବୁ କୁହ ଆଉ କଣ ଆଜି ରୋଷେଇ ହେଇଥିଲା।
ଗୁଲାଜୀ ସକାଳେ କଣ ରୋଷେଇ ହେଇଥିଲା। ହାଲୋ।
ସକାଳୁ
ଓହ କଣ ଖାଇଥିଲ ଆଜି ସକାଳେ।
ସଖାଳେ ବିରିୟାନୀ।
ଆଚ୍ଛା ବଢିଆ ବିରିୟାନୀ ତାହେଲେ ଖାଇଥିଲ। ନା ନା ମୁଁ ବିରିୟାନୀ କେବେ ଟ୍ରାଏ କରୁନି।
କେବେ କେବେ ଟ୍ରାଏ କର ଆମକୁ ରେସିପି ସେୟାର କର ଆମେ ବି କେବେ କେବେ ଟ୍ରାଏ। କରିବୁ ଆମେ ବି ସ୍ୱାମୀ କୁ ଖୁସି କରିବୁ।
ନା ତମ ସ୍ୱାମୀ ଅଲରେଡି ତମ ଉପରେ ଖୁସି ଥିବେ ଆଉ
ନିଶ୍ଚୟ ନିଶ୍ଚ ସେ ବହୁତ ଖୁସି ଅଛନ୍ତି।
ଓହୋ କଣ ତୁମର ଲଭ ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ।
ହେଲଓ
ଆଚ୍ଛା ଲଭ ମ୍ୟାରେଜ୍ ସବୁ ତାହେଲେ କୋଉଠିଣ ଭଲ ପାଇଥିଲ।
ସେଇଟାତ ପର୍ସନାଲ ହେଇଯିବ।
ଥରେ କୋଉଠି ଭଲ ପାଇଥିଲ ତ କହିପାରିବ ନା।
ଭଲ ପାଇବା ଟା ଷ୍ଟାର୍ଟ ହେଇଥିଲା କନଫରେନ୍ସ ହଲ ରୁ ଆଉ।
ଓହୋ ବଢିଆ ଆଉ।
ଆଉ
ନା ଆପଣ କେବେ କଣ ଜୀବନରେ ଲଭ୍ କରିନାହାନ୍ତି?
ନା ନା।
ଏମିତି କଉ ପୁରୁଷ ନାହିଁ ଯାହା ନାଇଫ୍ ରେ ନାରୀ ଆସିନି।
ଅଛନ୍ତି ବହୁତ ପୁରୁଷ ଅଛନ୍ତି।
ଓ ଏମିତି ବି ଅଛନ୍ତି?
କାହାନ୍ତି ଓ ମାନେ ମିଳୁନାହାନ୍ତି। ତ ସେଥିପାଇଁ ହଁ।
ହଉ ନହେଲେ ଆପଣ ମାନେ ବିକଳ ହେଇକି ଅଛନ୍ତି।
ନା ନା ନା ନା ସେଟା ବେଶୀ ଟିକେ ପର୍ସନାଲ ହେଇଗଲା। ମାନେ ମୋ କହିବା କଥା ଏଇଆ ଆଉ ମାନେ କଣ କରିବା।
ଆଜ୍ଞା।
ଆଉ ତମେ ମତେ ରୋଷେଇ ସିକଉନ ଛୋଟ ପିଲା ଛୋ ଛୋଟ ପିଲାଙ୍କୁ ଯେତେବେଳେ ଛୋଟ ଛୁଆଙ୍କୁ ତାଙ୍କୁ କେୟାର କରିବା ତ ବହୁତ କଷ୍ଟ ହଉଥିବ।
ନାଇ ମୋ ସ୍ୱାମୀ ସେମତୀ ୱାନ୍ ମ୍ୟାନ୍ ଆର୍ମି ମୋ ସ୍ୱାମୀ ସବୁ କିଛି କରିପାରିବେ। ସକାଳୁ ଉଠିକି ଛୁଆକୁ ଉଠେଇକିରି ଛୁଆକୁ ଧରିକି ବୁଲନ୍ତି। ଛୁଆକୁ ବ୍ରସ୍ କରେଇ ଦିଅନ୍ତି ତାପରେ ମୁଁ ଛୁଆ କୁ ଧରିନାହିଁ ଟାଇମ ଡିଭାଇଡ ହେଇଯାଇଛି ଖାଇବା ପାଇଁ। ତାକୁ ଧରି ବୁଲାନ୍ତି।
ସେ ସବୁ ସ୍ୱାମୀ କରନ୍ତି ନା।
ହଁ ଗାଧେଇ ଦିଅନ୍ତି ଡ୍ରେସିଂ କରିଦିଅନ୍ତି ଛୁଆକୁ ଚୁଟିବାନ୍ଧି ଦିଅନ୍ତି ଛୁଆର। ତା ତାଙ୍କର ତାଙ୍କ କାମରେ ଲାଗନ୍ତି ମୁଁ ତମର ଅଫିସ ପଳେଇଯାଏ। ମୁଁ ଆସିଲା ବେଳକୁ ସେ ସବୁ କାମ ସାରିଦେଇଥାନ୍ତି କିଛି ରଖିନଥାନ୍ତି।
ଆଚ୍ଛା ହଉ।
ହଁ ମନ ଲାଖି ବର ଖଣ୍ଡେ ମିଳିଛି ଭଗବାନଙ୍କ ଦୟାରୁ।
ବହୁତ ବଢିଆ କଥା ତାହେଲେ
ଆଜ୍ଞା।
ତାହେଲେ ଆଜି ସମସ୍ତେ ଖାଇସାରିଲଣି ତାହେଲେ ନା ଅଫିସ କାମ ସରିଲାଣି ତାଙ୍କର।
ନାଇଁ ସେ କରୁଛନ୍ତି। ଆମେ ମାଆ ପିଲା ଶୋଇପଡ଼ିବୁ ସେ ତାଙ୍କ ଅଫିସ୍ କାମ କରି ଶୋଇପଡ଼ିବେ ଆଉ
ଯାହା ହଉ ବଢିଆ କଥା ତାହେଲେ ଆଉ।
ମୁଁ ଶୋଇପଡିବି
ଝିଅକୁ ବି ତ ସିଏ ହିଁ ଶୋଇଦେବେ ନା ଓଭିଏସ୍ଲି ସବୁ କାମ କରୁଛି ତୁ ମାନେ ଶୁଆଇବି ଦେବେ ସେ ହଁ ହଁ।
ବହୁତ ବଢିଆ କଥା ତାହେଲେ ହଉ ଆଜି ବ-ବର୍ଷା ହେଇଥିଲା ନା ନାଇଁ? ମୁଁ କହିଲି ଆଜି ସେପଟେ ତମ ଆଡେ ବ ତାହେଲେ ଖରା ପାଗ କରିଥିବ।
ଏ ଖରା ବି ବେଶି ନାହିଁ।
ହଉ ଏବେ ତ ସମୟ ହେଇଯାଇଛି ରଖୁଛି ପରେ କେବେ କଥା ହବା।